ହ୍ୟାଲୋ। ହ୍ୟାଲୋ। ହଁ ଆପଣ କଣ କଲ୍ ଉଠିକି ଶୋଇପଡୁଛନ୍ତି ନା କଣ?
କଲ ଉଠେଇକି ଶୁନି ତମ କେରୀୟ କେରିୟା ବାଲାଙ୍କର
ଉଁ ହୁଁ ହୁଁ ନାଇଁ ନା କିଛି କୁହନ୍ତୁନି ଆପଣ ଗୋଟେ ବେଶୀ।
ଅହ ନେଟୱର୍କ ଇସ ହଉ ଥିଲା, ସେଥିପାଇଁ ମତେ ବି ଥ୍ରୀ ସେକେଣ୍ଡ ଦେଖିଲା ପରେ ସାଉଣ୍ଡ ଆସୁ ନଥିଲା। ତ ଆପଣ ଯଦି ଏତିକି କଥା ବୁଝିପାରୁଛନ୍ତି ତାପରେ ନେକ୍ସଟ ମୁଁ କଣ କହିବାକୁ ଚାହୁଁଛି ସେଟା ବି ବୁଝିପାରୁଥିବେ।
ନା ମୁଁ ବୁଝି ପାରୁନି। ମୁଁ ଏତେ ଆମର ଗୋଟେ ଛୁ ଏ ବି ଉପର ଘରେ ଅଛି। ଏବେ ସେ ଉପର ଘରେ ଝରକାର ଗ୍ରିଲ୍ ନାହିଁ। କାରଣ, ଉପର ଘର କାମ ହେଇନି। ତ, ମୁଁ ସେଇଠି ବସିଥିଲି। ତ ଓଲଟି ପଡିବି। ପୁଣି ମୁଁ ହିଲ୍ ପିନ୍ଧିକି ବସ୍ ଥିଲି। ମୁଁ ଉଲ୍ଟି ପଡ଼ିବି ସିଧା ସେପଡେ। ସେଥିପାଇଁ କି ମୁଁ ଚୁପ୍ ଚାପ୍ ଓଲିବି। ଆରେ ମାନେ, ଉପର ଘରକୁ ଆସିଲି ନା, ଉପର ଘର କହିଲି ନା କାମ ହେଇନି।
ତ ହିିଲ ପିନ୍ଧି କି ଅଛି।
ଆ ମାନେ ମୁଁ କଲେଜ ବାଲା ହିଲଟା ହିଁ ପିନ୍ଧିକି ପଳେଇ ଆସିଥିଲି ଉପରକୁ।
ତେରି ମାକୌ ନମସ୍କାର।
ଆ ହିଲ୍ ଟା ପିନ୍ଧିବାକୁ ପଡେ ମୋ ହାଇଟ୍ ଟା ଟିକେ ଛୋଟ ହେଇଯାଉଛି ତ ସେଥିପାଇଁ କି।
ସେଧା କହିଲି
ଆଉ କିଛି କୁହନ୍ତୁନି ଆପଣ ଟିକେ ବେଶୀ ଗପୁଚନ୍ତି।
ତୋ ମାଆଙ୍କ ହାଇଟ୍ ତୋଠାରୁ ବଡ? ହ୍ୟାଲୋ ତୋ ମାଙ୍କ ତୋ ଠାରୁ ବଡ?
ଆ ହଁ ହଁ।
ଆଉ ତୋ ବାପଙ୍କର?
ହଁ।
ମୁଁ କେମ୍ତି ଛୋଟ ରହିଗଲି ମୁଁ ବି ଜାଣିନି।
କଣ ଆପଣ ହସୁଛନ୍ତି ଆଣ କିଛି ଏପଟ ସେପଟ କଥା ଭାବୁଛନ୍ତି ମୁଁ ଜାଣି ସାରିଲିଣି।
ପ୍ରଡକ୍ସନ ଇସୁ ଅଛି ଆକଚୁଆଲି ଇଛା ନଥିଲେ।
ହଁ ହଁ ରୁହଁନ୍ତୁ ଆପଣ ଟିକେ କଣ କିଛି ବି ଗପି ଦଉଛନ୍ତିଛନ୍ତି।
ତୋ ଭାଇ ତୋଠାରୁ ହାଇଟରେ ପଡ ନା?
ହଁ।
ଡେଫିନେଟଲି।
ପାଟି କରନା କଣ ହେଲା ମାମା?
ହଁ ତ।
କିଛି କିଛି ଗୋଟେ କହ ହିନ୍ତୁ ଦି ମିନଟ୍ ପାଇଁକି କିଛି ଗୋଟେ ଗପୁଥା। ଗପୁନୁ।
ତ ପ୍ଲସ୍ ଟୁ ବେଳେ ମୁଁ ମୋ ଭାଉରି ବିଜା ସାଙ୍ଗମାନଙ୍କ ସହିତ ସବୁ ଜାଗାକୁ ବୁଲିବାକୁ ଯାଉଥିଲି। ତ ସେଥି ମଧ୍ୟରେ ଆମେ ଦିନେ ଗୋଟେ ଆଉ ଗୋଟେ ଖତରନାକ କାମ କରିୁଚୁ। ଆମେ ଏଗାର ଜଣ ବାହାରି ଗଲୁ ବୁଲିବା ପାଇଁ ରବିବାର ଦିନ ନା କୋଉ ଗୋଟେ ନା ସେନା କଡେ ଫସନ କି ପର୍ବ ଟାଇପ ର ଥିଲା ଆମେ ଯାଇଛୁ ସକାଳୁ ସକାଳୁ ହଁ ବୁଲି ଯିବୁ ବୋଲି। ଅ ଚା ଫା ପିଇକି ଗୋଟେ ସେଠି ଅଛି ମୋଟି ସେଠି ଆମେ ଯାହା ଦେବା ଟିକ ପାହାଡ ଯିବୁ ବୋଲି ଭାବୁଥିଲୁ ତ ଭାବିକି ପ୍ଲାନ ବି କରିଦେଲୁ ତ ସେଇପଟେ ଯାଉଥିଲୁ ତ ସେଇଠି କଣ କରନ୍ତି
ହେଲୋ
ସି ଏଚ ଏ ମାନେ ସେମାନେ ଛିଡା ହୋନ୍ତି ଯୋଉମାନେ ଏ ଆମ ଏଚ ଓ ଡି ସାରଙ୍କ ସହିତ ସମାନ ତ ସେମାନେ ସେ କାମ କଲା ବେଳେ ତାଙ୍କର ପଇସା ବୋଧେ ସେଠି କି ପଳେଇ ଯାଇଛି କେନେ ସେମାନେ ତଳକୁ ନାଇକି କରନ୍ତି ପଇସା ଯେତେବେଳେ ପଡିଯାଇଛି ଆମେ ଯାଉ ଯାଉ ପଛପଟେ ଲୁଚିକି ଆମେ ତ ଟିକେଟ କରି ନଥିଲୁ ଯ ଟିକେ ଅ କିନ୍ତୁ ପଛପଟେ ଲୁଚିକି ଯାଉଥିଲୁ ତ ଗୋଟେ ସାଙ୍ଗ ସେ ପଇସା ଦେଇଥିଲା। ତ ତାକୁ ଉଠେଇଦେଲା ତାପରେ
ଚା ଟିକେ ପିଅ
ପଛ ପଟୁ ତାପରେ ବାହାରିଲୁ କିନ୍ତୁ ଗେଟ ପଟୁ ଭାରି। ଥଣ୍ଡା ଥଣ୍ଡା ନୁହେଁ ଅ ଲସି ପିଇକି ଆସିଲୁ ତ ସେଇଦିନ ଆମେ ଏଇ ଭଳିଆ କାଣ୍ଡ କରି ଥିଲୁ।
ତୁ ଏତେ
ଆଉ ଗୋଟେ ଥରେ ଦୀପାବଳି ଦିନ ତ ଦୀପାବଳି ଦିନ କଣ କଲି ନା ଆମ ପାଖରେ ଟଙ୍କା ଟେ ବି ପଇସା ନଥିଲା ତ କେମିତି କଣ ଦଶ କୋଡିଏ ଦଶ କୋଡିଏ ଯୋଗାଡ଼ କରିଦେଇକି ଦୀପକ ଭାଇକୁବି ଟିକେ। ଜ୍ଞାନ ବୃଦ୍ଧି ଦେଇକି ତାଙ୍କଠୁ ବି ପଇସା ଆହରଣ କରିଦେଲୁ ତାପରେ ଆମେ ନର୍ମାଲ ରକେଟ ଆଉ ଆଉ ବେଶୀ ଇଏ ବାଲା ବମ୍ ଗୁରା ଏଗୁରା ସବୁ ମାନେ ଗୋଟେ ଦିଟା ଗୋଟେ ଦିନରେ ନାଇଁ ମାନେ ଦଶ ଦଶ ପନ୍ଦରଟା ଟାଇମ ଏମିତି ସବୁ ନେଇ ଆସିଲୁ ଅ ତାପରେ ରକେଟ ଛାତରୁ ମୁଁ ହାତ ଧରିିକି ଉଡଉଥିଲୁ ଭୁଲ ରେ ଗୋଟେ ରକେଟ ଆଙ୍ଗେଲ ଚେଞ୍ଜ ହେଇଗଲା ସେ ଗାର୍ଲ୍ସ ହଷ୍ଟେଲ ଭିତରେ ପଶିଗଲା
ତାରେ ଆମ ଦୋଷକି
ଏବେ କଥାଟା ମୁଁ ଏବେଠୁ ମୁଁ କଥାଟା ଶୁଣିପାରିବି କୁହନ୍ତୁ ଗାର୍ଲସ୍ ହଷ୍ଟେଲ୍ ପରେ
ହଁ ତ ଫାଷ୍ଟରୁ ଶୁଣଉଛି ତ ଆମେ ଦୀପାବଳିରେ ଦୀପାବଳିରେ ଦୀପାବଳିରେ ତୁ ଶୁଣୁଥିଲୁ
ହଁ କାନରେ ଏୟାରକୋଡ୍ ଟା ଥିଲା ନା ତ ମୁ ଶୁଣୁଥିଲି
କହିଲି କହିଲୁ ଆମେ
ଘଣ୍ଟା ଆଣିଲି କଣ କହିଲୁ?
ମୁଁ କହିଲି ଜୟଦେବ ବାଟିକା ଯଉ ଯାଇଥିଲ କଣ କହୁଥିଲି କହିଲୁ
ଜୟଦେବ ଭାଟିକା ଟା ଶୁଣିନି ଦୀପାବଳିଟା ଶୁଣିଛିେ କିନ୍ତୁ ଜୟଦେବ ଭାଟିକା ତ ଗୋଟେ କହିଲୁ କି ପଇସା ପଡିଯାଇଥିଲା ପଛ- ପଛପଟେ ଏଣ୍ଟ୍ରି ମାରିକି ଆଗପଟେ ଗେଟ ରେ ବାହାରିଲୁ ଏଇଗୁଡା ଶୁଣିଛି ତୁ କିଛି ତ ଗୋଟେ କହିଲୁ ବୋଲିକି କି ମୁଁ ଶୁଣିପାରିଲିିନି ହଁ ହଁ
ତ ଆମେ କଣ କଲୁ ନା ଦିନେ କଣ ଗୋଟେ ଛୁଟି ପଥିଲା ପ୍ଲାନିଂ କଲୁ କି ଯିବାକୁ ଆମେ ପଛ ପଠୁ ଆମର ପାଚିରି ଡେଇଁକି ପଳେଇ ଆସିଲୁ ଲୁଚିକି ଏଗାର ଜଣ ଆ ପଳେଇଲୁ ଫାଷ୍ଟ ମୋଡିରେ ଚା ପିଇ ଦେଇକି ମାନେ ବ୍ରସ ଫ୍ରସ୍ କରିକି ରେଡି ହେଇଯାଇଥିଲୁ ମୋଡିରେ ଚା ଟା ପିଇଦେଲୁ ଆ ବଡି ପୁରା ରେଡି ହେଇଗଲା ତାପରେ ଆମେ ଘର ଚାଲି ଚାଲିକି ଚାଲି ଚାଲି ଗଲୁ ଆମ ପାଖରେ ଟିକେଟ କରିବା ପାଇଁ ପଇସା ନାହିଁ ଯାହା ଯେତିକି ଥିଲା ଖାଲି ଥଣ୍ଡା ପିଇବା ପଇସା ଉ ବି ଦଶ ଟଙ୍କିଆ ଏଗାର ଜଣ ମାନେ ଶହେ ଦଶ ତ ଆମେ କଣ କଲେ ନା ପଛପଟୁଚି ଗଲୁ ସେଇଟା ବାଟ ବି ଅଛି ଗୋଟେ ଯଦିଆାରଆ ପଛଟୁ ଲୁଚିକି ଯିବାର। ସେଇଠି ଓ ଏସ୍ ଆର ଟିସି ବସ୍ କରିକ ସବୁ ରୁହେ ନିୁ ମଡେଲ ବସ କରିକ ସବୁ ରୁହେ ତ ଆମେ ଗଲୁ ପ ପଛ ଗଟେ ଲୁଚିକି ପଛ ଗଟେ ଯେତେଳେ ଲୁଚିକି ଗଲୁ ହଁ କଣ ଥିଲା ସେଠି ସେଠି ଚଚୁଡିଙ୍କ ଭଳିଆ ଲୋକ ସବୁ ଛିଡା ହଉଥିଲେ। ସନ୍ଧ୍ୟାବେେଳେ ରାତି ବେଳେ। ମାନେ ବାହାରେ ସେଟା ହଉଥିଲେ ସେଠି ଭିତରେ ନେଇକି ତାଙ୍କୁ ଦିଆ ହଉଥିଲା। ଇଞ୍ଜେକ୍ସନ୍ ଡୋଜ୍। ବୁଝିପାରିଲେ ଆପଣ କଣ ବୁଝିଲେ?
ଆପଣ ଯା କହିଲେ ଆପଣ ଆଗୁକୁ କୁହନ୍ତୁ।
ଏତ ଟୁ ଭଳିଆ ଲୋକ ସେଠି ଛିଡା ହେଉଥିଲେ ତ ତାଙ୍କୁ ଇଞ୍ଜେସ ଡଜ ଦିଆଉଥିଲା ତ ସେଥିମରେ ସେମାନେ ନାଇଁକି ଡୋଜ ନିଅନ୍ତି ତ
ଏ ନାହିଁ ଆପଣ ଟିକେ ଆପଣ ଟିକେ କଣ କହିଦଉଛନ୍ତି କହିଲେ।
ଆରେ କଣ କିଛି ନାଇଁ ନର୍ମାଲ କଥା ନହିଁ ଡୋଜ ନେଉଥିଲେ ତ ତାଙ୍କର ପଇସା କାହାର ଗଳି ପଡିଥିଲା। ତ ମୋ ସାଙ୍ଗ ତା ଦେରୁ ପାଇଗଲା ପଇସା ତିନିଶହ ନା ଚାରିଶହ ଥିଲା। ତାକୁ ବି ଆମେ ନେଇକି ପଳେଇଲୁ। ଟିକେ ବି ଖରାପ ଲାଗିଲାନି ଆମକୁ ସେଠି ନାନା ପ୍ରକାର ଜିନିଷ ପଡିଥିଲା ଉଁ ପ୍ରୋଟେକ୍ସନ ବି ପଡିଥିଲା।
ହ ତୁ ଓରାମ କଥା ହେବିନି ତୋ ସହିତ। କଣ କହୁଛେଁ ମୋର ଆଇ ବ୍ଲକ୍ କରିଦେବେ।
ପଛ ପଟୁ ଆମେ ଗଲୁ ପଛ ପଟୁ ଆମେ ଯାଇକି ବୁଲିଲୁ ବୁଲିଲୁ ଫେରେ ଆଗ ପଟୁ ବାହାରିଲୁ। ଫଟୋଟ ଉଠେଇକ ଆସିଲୁ ଆସିଲା ବେଳେ ସେଇ ପଇସାରେ ଲସି ପିଇ ଦେଇକି ପଳେଇଆସିଲୁ।
ଆଚ୍ଛା।
ତୁ ଏଟା ଗଲା ଉ ଗନ୍ଧ ଇଏ କଥା ଯାଉ ତ ଟେ କଥା। ତାପରେ ଆମେ ଆଉଥରେ ଆଉଥରେ କଣେ ଆମେ କଆଡେ ଯାଇଥିଲୁ କୁଆଡେ ଯାଇନଥିଲୁ ଦୀ ଦୀପାବଳି ଦିନ ଆମ ପାଖରେଇସାହା ପାରୁ ନଥିଲା।
ତ ଯୋଉମାନଙ୍କରେ ପଇସା ଥିଲା ତାଙ୍କୁ ଆମେ ମାଗିଦେଲୁ କହିକି ଆମେ ଦୀପାବଳି କରିବା କିନ୍ତୁ ଆମ ତାଙ୍କଠୁ ମାକି ଦେଇକି ଆଣିକି ଆଉ ସମସ୍ତେକୁ ହଁ ମାନେ ଅପା। ମାନେ ଅପା ମାନେ କହନ୍ତ ମ୍ୟାଡାମ ମାନେ ଆ ଭାଇ ମାନେ ଟିଚର ମାନେ। ସେଠି ଅପା ଭାଇଟାକୁ ଆମେ ତ ସେମାନଙ୍କଠୁ ଟିକେ ପଇସା ମାଗିକି ଭିକାରୀଙ୍କ ପାଇଁାଇା ଆଉ ଆମ ଦୀପକ ଭାଇ ବାଡେି ତାଙ୍କଠୁ ବି ପଇସା ମାଗିଦେଲୁ। ତ ଆମେ ଦେଇଛୁ ରକେଟ ଆଉ ହାଇ ପାୱାର ବମ୍ ଧରିକା ସବୁ ନିଆଯାଇଛୁ। ହୁଁହୁଁ ଯଉ ତ ଗଙ୍ଗା ଯମୁନା ଲକ୍ଷ୍ମୀ ବମ୍ ଆଉ ସୁତଲି ବମ୍ ଏଇର ସବୁ ନେଇଯାଇଛି ଗୋଟେଟା। ହୁଁ ହୁଁ ତ ତାପରେ ଆମେ କଣ କ ନା ଆମର ଟିକେ ଏତେ ଜି ମସ୍ତାଙ୍ଗୀ ଯେ ଆମେ ରକେଟ କ ଖାଲି ହାତରେ ଉଡଉଥିଲୁ। ମାନ ତଳ ତାର ବାଡି ଧରିକି ନିଆଁ ଲାଗି ଛାଡି ଦଉଥିଲୁ ଉପରକୁ।
ହଁ ହଁ। କହ କହ। ଏ ତୁ ସୁଣିଛି ତୁ କହ।
ହ୍ୟାଲୋ।
ଆ ଟିକେ ବେୁ ସୋଇଁ ରକେଟ କୁ ହାତରେ ଧରିକି ଉଡଉଥିଲ ଶୁଣିଲି କହ ଆଗକୁ କହ।
ତ ଆମେ କଣ କରଥିଲୁ ନା ଉଡଉଥିଲୁ ତ ଏମିତି ଉଡିଆ ଓଡିଆରେ ଜଣଙ୍କର ଟିକେ ଶୁଭମ ନାମ ପିଲା ତାଙ୍କର ଟିକେ ଅତ୍ୟନ୍ତ ଆଉ ଟିକେ ଜି ମସ୍ତାଙ୍ଗି ହେଲା ତ ସେମାନେ ଉଡଉ ଉଡଉ ତାଙ୍କ ହାତ ଟା ଟିକେ ତେଢା ହେଇଗଲା। ତ ସେଟା ରକେଟ ଉପୁରୁ କଣ ଯିବ ଗର୍ଲସ ହଷ୍ଟେଲ ଭିତରକୁ ପଳେଇଲା। ବହୁତ ସଫର କରିକି ତାପରେ ଗଲସ ହଷ୍ଟେଲ ଭିତରେ ଫାଟିଲା। ସେମାନେ ଜାଣିପାରିଲେନି କିନ୍ତୁ। ମାନେ ଫାଟିଲା ମାନେ ଉପରେ ଯେମିତି ସେ ସାଉଣ୍ଡ। ହୁଏନା ଯେମତି ଖାଲି ଇଏ ହେଇ କି ତାପରେ ସବୁ ଝିଲ ମିଲ ଝିଲ ମିଲ ବାଲା ଲାଇଟ୍।
ହୁଁ।
ଆମେ ସେଇ ରକେଟ ହିଁ ଡାଇରେକ୍ଟ ହାତରେ ଉଡଉ ଥିଲୁ ହଁ ତ ତା। ତାପରେ କଣ ହେଲା ଆଁ ଆଉ ଗୋଟେ ରକେଟ ସେଇ ବାଗିଆ ଆମେ ଖେଳୁଥିଲୁ ମନ ଇଛା ‌। ଆଉ ଗୋଟେ ରକେଟ ବି ଛାଡିଗଲା କିନ୍ତୁ ସେଇଟା ବାହାରେ ସବୁ ବ ସି ଥିଲେ ଗଲ ହଷ୍ଟେଲ ର ପିଲା ତ ତାଙ୍କ ଗୋଡ ତଳେ ଆଗେ ପଳେଇଲା ତ ସେଇ ଭିତରେ। ସାଉଣ୍ଡ ହେଲା ସେଟା ତ ସେମାନେ ଡରିକି ଦୌଡିଲେ ତାପରେ ସବୁ ଜାଙ୍କ ଟିଚର। ଆମ ହଲ ପାଖରେ ଆମେ କହିଲୁ ଆମେ ଜାଣିନୁ ଫାଷ୍ଟୟର ପିଲା ହେଇଥିବେ। ସେଠୁ ତାପରେ ଜାଣିବାକୁ ପାଇିଲୁ କି ଫାଷ୍ଟୟର ପିଲା ପଳେଇଛନ୍ତି ଆଜି ଜଣେ ଦି ଜଣ ଅଛନ୍ତି ସେମାନେ ରୁମ ରେ ପସିଛନ୍ତି।
ଭେରି ଗୁଡ଼୍।
ସେତେବେଳେ ଆହୁରି ଦୁଃଖ ଲାଗିଲା ଯେମିତି ଲାଗିଲା ଆମେ ବେସାହାରା ହେଇଯାଇଛୁ। ଠିକ ଆମେ ବେଲଜ୍ୟା ମୁହଁ ରେ କିଛି ନାଇଁ କି ଫେରେ ଆଁ ପଠେଇଲୁ।
ଆଛା ବହୁତ ଭଲ କାମ କରୁଛନ୍ତି।
ଆଉ ସେଦିନ ଉଁ ଗୋଟେ କେମିଷ୍ଟ୍ରି ଅପା ବି ଥିଲେ ସି ସେଦିନ। ବହୁତ ରେ ବହୁତ ଭଲ ଦେଖା ଯାଉଥିଲେ ବହୁତରେ ବହୁତ ଭଲ।
ହଁ ସେଇ ଯୋଉ ଆଉ ଜଣେ କେମେଷ୍ଟ୍ରି ନା କଣ।
ଉଁ ନା ନା। ଦିଟା କେମିଷ୍ଟ୍ରି ଆକଚୁଆଲି ଅଛନ୍ତି ମୋ ବାଲା କେମିଷ୍ଟ୍ରି ଅଲଗା ଏ ବାଲା କେମିଷ୍ଟ୍ରି ଅଲଗା।
ଆଚ୍ଛା ଆଚ୍ଛା। ହଉ ଆପଣ ଏଇଟା ଆଉଥରେ କହିବେ କେବେ ଆଉ କେବେ।
ହଁ ବେସି ମୁଁ ତ ନାଇଁ ତତେ କହିବାଟା।
ହ ଅ ଅ ଏବେ ତ ନିହାତି କହିବୁ।
ହୁଁ।
ବାପ୍ ଏବେ ରଖେ ତୁ ଆଉ ଥରେ କଥା ହବୁ।
ନିଶ୍ଚିନ୍ତ।